ଆଉଁ, ହଁ କୁହ।
ଆରେ କଟିଗଲା ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ତ ସେଥିପାଇଁ କଟିଗଲା ବୋଧେ।
ହଁ, ହଁ ସେଇ ଟା ହିଁ ଅସୁବିଧା ହଉଛି ଆଉ। ହଉ ଠିକ୍ ଅଛି ଆମେ ଯୋଉଠି ଆଲୋଚନା ବନ୍ଦ କରିଥିଲେ ସେଇଠୁ ଆଲୋଚନା କରିବା?
ହୁଁ, ହୁଁ।
ହଉ ଠିକ୍ ଅଛି, ଆଉ ତୋମେ ଆରମ୍ଭ କର।
ହଁ ମୁଁ ଆରମ୍ଭ କରୁଛି, କେଉଁଠି ତାଙ୍କ ଗାଁ?
ହଁ, ହଁ।
କେଉଁଠି ତାଙ୍କ ଗାଁ? କେଉଁଠି ତଳେ ଗାର ଅଛି ତ ଏଇଟା କେଉଁ ପ୍ରକାର ସର୍ବନାମ ହବ?
ଆ, ହଁ, ହଁ।
ପ୍ରଶ୍ନବାଚକ ନା ସମ୍ବନ୍ଧ ବାଚକ ନା ନିର୍ଣ୍ଣାୟକ ନା ନିର୍ଦ୍ଦେଶାତ୍ମକ?
ପ୍ରଶ୍ନବାଚକ।
ହୁଁ, ତୋମେ ପଚାର?
ଆଗନ୍ତୁକ ନିଜେ ଉଠି ସୋ ପରିଚୟ ଦେଲେ ଠିକ୍ ଅଛି। ହେଲା ଆଗନ୍ତୁ ନା ନିଜେ ନିଜେ ହେଲା, କୋଉ ପ୍ରକାର ସର୍ବନାମ କହିବ? ସର୍ ଉଁ, ସମ୍ବନ୍ଧ ବାଚକ ସର୍ବନାମ, ଆତ୍ମବାଚକ ସର୍ବନାମ, ପୁରୁଷ ବାଚକ ସର୍ବ ବନାମ ସମୁ ସମୁଚୟ ସର୍ବନାମ।
ଏଇଟା ଆତ୍ମବାଚକ।
ହଁ ଠିକ ଅଛି ତୋମେ ପଚାର।
ହୁଁ। ଉଁ, ଉଁ, ପଚାରୁଛି ଅ, ନିମ୍ନଲିିଖିତ ସର୍ବନାମ ପଦ ମଧ୍ୟରୁ ଅଁ, ବ୍ୟକ୍ତି ବାଚକ ପୁରୁଷ ବାଚକ ସର୍ବନାମକୁ ପଦ ବ- ମୋ ସର୍ବନାମ ପଦକୁ ଚିହ୍ନଟ କରିବ। ସେ, ଯେ, ସେହି, ଯାହାର। ଏହା ଭିତରୁ ପୁରୁଷବାଚକ ସର୍ବନାମ କୋଉଟା?
ଉଁ, କଣ କହିଲ ଆଉଥରେ କୁହ ତ।
ନିମ୍ନଲିିଖିତ ସର୍ବନାମ ପଦ ମଧ୍ୟରୁ ବ୍ୟକ୍ତି ବାଚକ ବା ପୁରୁଷ ବାଚ ଚକ ସର୍ବନାମ ପଦକୁ ଚିହ୍ନଟ କର।
ହୁଁ, ହୁଁ।
ତୋମର ରହିଲା ସେ, ଯେ, ସେହି, ଯାହାର। ଏହା ଭିତରୁ କୋଉଟା? ହୁଁ, ଠିକ ଅଛି।
ଆଉ କେତେ ନମ୍ବର ରୁ ମୁଁ ପଚାରିବି?
ସାତ ନମ୍ବର୍ ରୁ ପଚାର ଯୋଉ ନେକ୍ସଟ୍ ପେଜ୍ ରେ ଅଛି।
ଆଚ୍ଛା, ଟିକେ ରୁହ ମୁଁ ପଚାରୁଛି। ହଁ ମୁଁ ପଚିଶ ନମ୍ବରରୁ ପଚାରୁଛି ବୁଝିଲ ମୁଁ ପାଉନି। ପଚିଶ ନମ୍ବରରୁ ପଚାରିବି?
ହଁ ପଚିଶ ନମ୍ବରରୁ ପଚାର।
ହଁ କେଉଁଟିି ସର୍ବନାମର ବିଶେଷଣ ହେଲା? ଆ ତୁମେ ଦୁଷ୍ଟ ତେର ନଈ ଆ ଆ ଦଦରା ନାବ। ଟିକେ ଲୁଣ।
ତୁମେ ଦୁଷ୍ଟ।
ହଁ ଠିକ୍ ଅଛି ତମେ ପଚାର?
ତୁମ ଇଚ୍ଛା ମୁତାବକ ଯାହା ତାହା ଗପ ନାହିଁ ଯାହା ତାହା ତଳେ ଗାର ଅଛି ତ ଏଇଟା କେଉଁ ପ୍ରକାର ସର୍ବନାମ?
ହୁଁ। ଅପ୍ସନ୍ କଣ ଅଛି?
ନିର୍ଦ୍ଦେଶାତ୍ମକ, ପ୍ରଶ୍ନବାଚକ, ଆପେକ୍ଷିକ ନିର୍ଣ୍ଣୟକ।
ନିର୍ଦ୍ଦେଶାତ୍ମକ।
ହୁଁ ଠିକ ଅଛି।
ହଉ ଆ ଯେତେ ଚାହୁଁଛ ସେତେ ନିଅ ହେଲା। ଆ ଯେତେ ସେତେ ହେଲା କୋଉ ପ୍ରକାର ପଦନ୍ୱୟ ସର୍ବନାମ କହିବ ଆଁ ନିର୍ଦ୍ଦେଶା ତ୍ମକ ନିର୍ଣ୍ଣୟକ ଆପେକ୍ଷିକ ଆତ୍ମବାଚକ।
ନିର୍ଦ୍ଦେଶାତ୍ମକ।
ହୁଁ।
ଏମିତି ଲୋକ କେହି ନାହିଁ ଯେ ଜୀବନରେ ଥରେ ମିଛ କହି ନାହିଁ ଏଇଟା ଯେ ତଳେ ଗାର ଅଛି। ତ ଏଇଟା କେଉଁ ପ୍ରକାର ସର୍ବନାମ ନିର୍ଦ୍ଦେଶାତ୍ମକ ସର୍ବନାମ ନା ନିର୍ଣ୍ଣୟକ ସର୍ବନାମ ନା ସମୁଚୟୀ ସର୍ବନାମ ନା ଆପେକ୍ଷିକ ସର୍ବନାମ?
ଅଁ ସମୁଚୟୀ।
ହୁଁ।
ହୁଁ ଆ ମୁଁ ପ କହୁଛି। ହେଁ ଯେ କାମରେ ମନ ଲଗାଏ ସେ ନିଶ୍ଚିତ ଭଲ ଫଳ ପାଏ। ବୁଝିଲ ହେଲା ସେ ତଳେ ଅ ମାନେ ଇଏ ଅଛି ସେଇଟା କହିବ କୋଉ ସର୍ବନାମ ଏ ନିର୍ଣ୍ଣାୟକ ସର୍ ବନାମ ଆପେକ୍ଷିକ ସର୍ବନାମ ପ୍ରଶ୍ନବାଚକ, ସର୍ବନାମ ନିର୍ଦ୍ଦେଶାତ୍ମକ ସର୍ବନାମ।
ଏଇ୍ଟା ଆପେକ୍ଷିକ ସର୍ବନାମ ହବ‌।
ହୁଁ ତାପରେ ତମେ ପଚାର।
କେଉଁଠି ଠିକ ବାଟ କେଉଁଠି ତଳେ ଗାର ଅଛି ତ ଏଇଟା କେଉଁ ପ୍ରକାର ସର୍ବନାମ ନିର୍ଦ୍ଦେଶା ତ୍ମକ ସର୍ବନାମ ନା ପ୍ରଶ୍ନବାଚକ ସର୍ବନାମ ନା ଆପେକ୍ଷିକ ସର୍ବନାମ ନା ପୁରୁଷ ଅଁ ପୁରୁଷ ବାଚକ ସର୍ବନାମ।
ଅଁ ପ୍ରଶ୍ନ ବାଚକ।
ହୁଁ ତମେ ପଚାର।
ହୁଁ ଆଁ ଟିକେ ରୁହ। ଏହିଗୁଡ଼ିକ ଯତ୍ନରେ ରଖ‌। ହେଲା ଏହି ତଳେ ରେଖାଙ୍କିତ ପଦ ଆଉ କୋଉ ସର୍ବନାମ କହିବ। ଆପେକ୍ଷିକ ସର୍ବନାମ, ପ୍ରଶ୍ନବାଚକ ସର୍ବନାମ ମ ନିର୍ଣ୍ଣାୟକ ସର୍ବନାମ ନିର୍ଦ୍ଦେଶାତ୍ମକ ସର୍ବନାମ।
ସେଇଟା ନିର୍ଦ୍ଦେଶାତ୍ମକ ସର୍ବନାମ।
ହଁ ହଉ ଠିକ ଅଛି ତମେ ପଚାର।
ଆପଣ ଜଣେ ଭଦ୍ର ଲୋକ ଆପଣ ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ? ଅ ଆପେକ୍ଷିକ ସର୍ବନାମ ଅଁ ଯୋଉ ହଉଛି ନା ନିର୍ଣ୍ଣାୟକ ସର୍ବନାମ ନା ପ୍ରଶ୍ନବାଚକ ସର୍ବନାମ ନା ପୁରୁଷ ବାଚ୍ଚକ ସର୍ବନାମ।
ପୁରୁଷ ବାଚକ ସର୍ବନାମ।
ହୁଁ।
ହଁ, ଏ ଯୋଉ ନୀଳିମା ଆପେ ଆପଣଙ୍କୁ ଚିହ୍ନ। ହେଲା ଆପେ ଆପଣଙ୍କୁ ହେଲା ରେଖାଙ୍କିତ ପଦ, କୋଉ ସର୍ ବ ନାମ କହିବ। ହେଲା ପୁରୁଷବାଚକ ସର୍ବନାମ, ଆତ୍ମବାଚକ ସର୍ବନାମ, ନିର୍ଣ୍ଣାୟ କ ସର୍ବନାମ, ଆପେକ୍ଷିକ ସର୍ବନାମ।
ଆତ୍ମବାଚକ ସର୍ବନାମ।
ହଁ ଠିକ ଅଛି, ତମେ ପଚାର।
ନିଜ ଦୋଷ ନ ଦେଖି ଅନ୍ୟକୁ ଦୋଷ ଦେବା ଠିକ ନୁହଁ। ଏଇଟା ଅଛି ଅନ୍ୟକୁ ଅନ୍ୟକୁ ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ ନିର୍ଦ୍ଦେଶାତ୍ମକ ସର୍ବନାମ ନା ନିର୍ଣ୍ଣାୟକ ସର୍ବନାମ ନା ପ୍ରଶ୍ନବାଚକ ସର୍ବନାମ ନା ସମ୍ବନ୍ଧ ବାଚକ ସର୍ବନାମ?
ନିର୍ଣ୍ଣୟକ ସର୍ବନାମ। ହଉ ମୁଁ କହୁଚି। ତୁମେ କାହାକୁ ଖୋଜୁଚ ହେଲା। କାହାକୁ ହେଲା ରେଖାଙ୍କିତ ପଦଅ ନିର୍ଦ୍ଦେଶାତ୍ମକ ସର୍ବନାମ ପ୍ରଶ୍ନବାଚକ ସର୍ବନାମ ଆପେକ୍ଷିକ ସର୍ବନାମ ନିର୍ଣ୍ଣାୟକ ସର୍ବନାମ କୋଉଠି କୁହ।
ପ୍ରଶ୍ନ ବାଚକ ସର୍ବନାମ।
ହଁ।
ନିଜ ଦୋଷ ନ ଦେଖି ଏଇଟା ପଚାରିଲି। ତୁମେ କାହାକୁ ଖୋଜୁଛ କାହାକୁ ତଳେ ଗାର ଅଛି ଏଇଟା କୋଉ ପ୍ରକାର ସର୍ବନାମ ହବ, ନିର୍ଦ୍ଦେଶାତ୍ମକ ନା ଆପେକ୍ଷିକ ନା ପ୍ର୍ ପ୍ରଶ୍ନ ବାଚକ ନା ନିର୍ଣ୍ନାୟକ?
ପ୍ରଶ୍ନବାଚକ।
ହୁଁ।
ହଁ, ଆଁ ଆପଣ ନିଶ୍ଚୟ ଆସିବେ ହେଲା ଆପଣ ହଉଛି ରେ ଖାଙ୍କିତ ପଦ କେଉଁ ପ୍ରକାର ସର୍ବନାମ କହିବ? ଅ ନିର୍ଦ୍ଦେଶାତ୍ମକ ସର୍ବନାମ, ନିର୍ଣ୍ଣାୟକ ସର୍ବନାମ, ପୁରୁଷବାଚକ ସର୍ବନାମ, ପ୍ରଶ ଶ୍ନ ବାଚକ ସର୍ବନାମ।
ଏଟା ପୁରୁଷ ବାଚକ ସର୍ବନାମ।
ହଁ ତମେ ପଚାର।
ଟି ଯାକ ବହି ମଧ୍ୟରେ ପ୍ରତ୍ୟେକଟି ମୂଲ୍ୟବାନ। ପ୍ରତେକଟି ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ ପ୍ରଶ୍ନ ବାଚ କ ନା ନିର୍ଣ୍ଣାୟକ ନା ଆପେକ୍ଷିକ ନା ପୁରୁଷ ବାଚକ?
ଆ ନିର୍ଣ୍ଣାୟକ।
ହଁ ଠିକ୍ ଅଛି ମୁଁ ପଚାରୁଛି ତାହା କି ପ୍ର ତାର ସର୍ବନାମ କହିବ ହେଲା ତାହାଟା ଉମ ଉମ-ଆ ସମ୍ମାନ ସୂଚକ ନିର୍ଦ୍ଦେଶାତ୍ମକ ଅନୁ ଅତି।
ନିର୍ଦେଶକଙ୍କ।
ଆ
ନିଜର କଲା କର୍ମ ପାଇଁ ନିଜେ ହିଁ ଦୋଷୀ ରେଖାଙ୍କିତ ପଦ ସର୍ବନାମ ନିର୍ଣ୍ଣୟକର। ମାନେ ନିଜର ତଳେ ଗାର ଅଛି। ତ ଏଇଟା କେଉଁ ସର୍ବନାମ ହବ? ଆତ୍ମବାଚକ ନା ଲେଖିକ ନା ନିର୍ଦ୍ଦେଶାତ୍ମକ ନା ନିର୍ଣ୍ଣାୟକ
ଆତ୍ମବାଚକ ତାପରେ ଆପ ଠିକ୍ କହିଲି ନା?
ହଁ ଠିକ୍ ଅଛି।
ହଁ ତାପରେ ହେଲା ଆପଣା କଲା କର୍ମ ମାନ ଆଗୁ ହୋଇବ ସର୍ବ ଅ ସାବଧାନ ହେଲା। ଆପଣା ତଳେ ରେଖାଙ୍କିତ ପଦ। ଆପଣା ହେଉଛି ତା କହିବ କେଉଁ ପ୍ରକାର ସର୍ବନାମ? ନିର୍ଣ୍ଣାୟକ ସର୍ବନାମ ଆତ୍ମବାଚକ ସର୍ବନାମ ପ୍ରଶ୍ନବାଚକ ସର୍ବନାମ ନିର୍ଦ୍ଦେଶାତ୍ମକ ସର୍ବନାମ।
ଏଇଟା ହବ ଅ କଅଁ କହିଲ ଆତ୍ମବାଚକ।
ହୁଁ ଠିକ୍ କହିଛ।
ଭାରତରେ ଏମିତି କେହି ଲୋକ ନାହିଁ ଯେ ଗଙ୍ଗା ନଦୀ ନାଁ ଶୁଣି ନାହିଁ। ଯେ ତଳେ ଗାର ଅଛି। ତ ଏଇଟା କୋଉ ପ୍ରକାର ସର୍ବନାମ ହବ? ସମୁଚାୟୀ ସର୍ବନାମ ନା ଆପେକ୍ଷିକ ସର୍ବନାମ ନା ନିର୍ଣ୍ଣାୟକ ସର୍ବନାମ ନା ନିର୍ଦ୍ଦେଶାତ୍ମକ ସର୍ବନାମ।
ସମୁଚୟ ସର୍ବନାମ।
ତାପରେ ପଚାର ଯୋଉ ଥାର୍ଡ ପେଜ ରେ ଅଛି। ହାର୍ଡ ଟା ଦେଖ?
ହଁ ହଁ।
ନା ସାର୍ ଥାଡ୍ ନୁହଁ ତା ପାଇଁ ସେକେଣ୍ଡ ପେଜ୍‌ ଟା ଅଛି।
କେତେ ନମ୍ବର କୁଅ ମୋତେ?
ଛଅ ନମ୍ବର ରୁ ଷ୍ଟାର୍ଟ ଅଛି ଲେଖା।
ହଁ ଠିକ୍ ଅଛି ମୁଁ କହୁଛି ନିମ୍ନଲିିଖିତ ସର୍ବ ସ -ସର୍ବ ନିମ୍ନଲିଖିତ ସର୍ବନାମ ପଦ ମଧ୍ୟରୁ ଦେଖ ତିମ ବ୍ୟକ୍ତିବାଚକ -କ-ବ୍ୟକ୍ତିବାଚକ ହେଲା। ପୁରୁଷବାଚକ ସର୍ବନାମ କେଉଟା କହିବ? ସେ, ସେହି, ଯେ, ଯାହାର।
ସେ।
ହୁଁ ଠିକ ଅଛି ତାପରେ କୁହ?
ଉଭୟଙ୍କର ବ୍ୟବହାର ସୁନ୍ଦର। ଏଇଟା ଅଛି ଉଭୟଙ୍କର ହଉଛି ତଳେଗାର ତ ଏଇଟା କେଉଁ ପ୍ରକାର ସର୍ବନାମ ହବ? ନିର୍ଣ୍ଣାୟକ ନା ନିର୍ଦ୍ଦେଶାତ୍ମକ ନା ପୁରୁଷ ବାଚକ ନା ପ୍ରଶ୍ନ ବାଚକ?
ନିର୍ଣ୍ଣୟକ।
ହୁଁ ତମକୁ ଛାଡ଼।
ହଁ ମୁଁ ପଚାରୁଛି। ନିମ୍ନଲିଖିତ ସର୍ବନାମ ପଦ ମଧ୍ୟରୁ କେଉଁଠି ଆ ସର୍ବନାମ କହିବ? ହେଲା। ଆ ଯାହା କିଏ ସେମାନେ ଅନ୍ୟ
ଚାହାଁ।
ହୁଁ ଠିକ୍ ଅଛି ତମେ କୁହ?
ପ୍ରମୋଦ ବାବୁଙ୍କର ବହୁ ଧନ ସମ୍ପତ୍ତି ଥିଲା ମାତ୍ର ମହାବା ଭିତରେ ସେ ସମସ୍ତ ହରାଇ ନି ନିଶ୍ଵ ହୋଇଗଲେ। ଅ ରେଖାଙ୍ଗିତ ପଦଟି ଅଛି ସମସ୍ତ ତଳେ ତ ଏଇଟା କୋଉ ପ୍ରକାର ସର୍ବନାମ ହବ। ପ୍ରଶ୍ନବାଚ ନା ନି। ନ କଣ ନିର୍ଦ୍ଦେଶାତ୍ମକ କ ନା ଆପେକ୍ଷିକ ବା ସମ୍ବନ୍ଧ ବାଜବ ସରବ
ନିର୍ଣ୍ଣାୟକ ସର୍ ବନାମ।
ହଁ ଠିକ ଅଛି।
ହଉ ଠିକ୍ ଅଛି ସାଙ୍ଗ ମୋର ଟିକଏ କାମ ଅଛି ମୁଁ ପରେ କଲ୍ କରୁଛି।
ହଉ।